ହ୍ୟାଲୋ।
ହାଲୋ।
କଣ କରୁଚନ୍ତି ଆପଣ?
ଏମତି ଆଉ ବସିଥିଲି ଆଉ କଣ କରୁଚନ୍ତି?
ମୁଁ ବି ଏଇଠି ବୁଲୁଚି ଆଉ। ଆଉ?
ଆଉ ଟିଫିିନ ସରିଲାଣି?
ନାଇଁ ସରିନି ଆଉ ଖାଇନୁ କିଛି ଏଇନା।
ଆଜ୍ଞା ଆଉ ଆଜି ଦିନରେ କଣ କରଥିଲେ?
ଦିନରେ?
ହୁଁ।
ସେମିତି କଣ ଯୋଉ ଖାଇବା ନା ଯୋଉ କଣ ଅଛି?
ନାଇଁ କଣ ଆପଣ ପଢାପଢି କଣ କରୁଛନ୍ତି ନା କୋଉଠି ରହୁ କଣ କରୁଛନ୍ତି?
ଟିଭ ସା କରୁଛି ପ୍ଲସ ଥ୍ରୀ ଫାଷ୍ଟ ଇୟର।
ଆଜ୍ଞା ଆପଣଙ୍କ ଘର କୋଉଠି?
ଭୁବନ।
ଭୁବନ?
ଆଜ୍ଞା
ସେଟା କୋଉଠି?
ଢେଙ୍କାନାଳ, ଭୁବନ।
ଆଜ୍ଞା ହଁ ହଁ ଠିକ୍ ଅଛି।
ଆଜ୍ଞା
ଏବେ କଣ ସନ୍ଧ୍ୟାବେଳକୁ କାମ?
ସନ୍ଧ୍ୟା ବେଳକୁ ତ ସେମିତି ମୁଁ ଟିଉସନ କରି ଆସିଥିଲି ଘରକୁ ଯାଇନି ଯିବି ସନ୍ଧ୍ୟାବେଳକୁ ଆଜ୍ଞା।
ଆ ହଁ ହଁ।
ହୁଁ।
ଆଉ କଣ କୁହନ୍ତୁ, ପଢାପଢି ସାରିଲାଣି ନା ପଢୁଛନ୍ତି?
ପଢୁଛି, ପଢୁଛି।
ଆ ହଁ ହଁ କଲେଜ ସେଇଠି ଏକା?
ଆଜ୍ଞା
ଆଉ
ଆପଣ କଣ ଖାଇଥିଲେ?
ହଁ ଆଜି ସକାଳେ କଣ ଭାତ, ଡାଲି ଆଉ କୁନ୍ଦୁରି ଭଜା, ଆମ୍ବ ଆଉ।
ଆଜ୍ଞ ଭଲ।
ଆଉ ଆପଣ କଣ ଖାଇଥିଲେ ସକାଳେ?
ସକାଳେ ଭାତ। ଡାଲି, ଭଜା।
ହୁଁ ହୁଁ ଆଉ ପାଣିପାଗ ଆପଣଙ୍କ ସିଆଡେ କେମିତି?
ଏଆଡେ ତ ବର୍ଷା ଏମିତି ଲାଗିଛି। ହଁ ଖ ଦିନ ସାରା ବର୍ଷା ଅଳ୍ପ ଟିକେ ଟିକେ ହେଇଥିଲା। ପୁଣି ଏଇନା ହୋଉଛି ଟିକେ ଟିକେ।
ହଁ ହଁ ହଁ
ହଁ
ଆମର ୟାଡେ ତ ବର୍ଷା କାହିଁ ଛାଡୁନି ଆକା, ସକାଳୁଠୁ ବର୍ଷା ହୋଉଚି। ଆଉ ପାଗଜମା ବର୍ଷା ଛାଡୁନି। କାଲି ଦିନ ହେଲା ବର୍ଷା ନ ଥିଲା ଆଜି ସକାଳୁ ବର୍ଷା ହୋଉଛି ଆଉ।
ଉ ହଁ
ଆଉ କଣ କୁହନ୍ତୁ?
ଆଉ ଆପଣଙ୍କର ସେପଟେ ରଜ ସ କେମତି ପାଳନ କଲେ?
ହଁ ଇଆଡ଼େ ଆମର ରଜ ଟିକେ ସେତେ ଏତା ନାଇଁ କଟକ ସାଇଡ ରେ ବେଶୀ ଭଲ ପାଳନ କରୁଛନ୍ତି ଆମର ଗଜପତି ଆଡେ ସେତେ ନର୍ମାଲ ଚଳିବ।
ହୁ ହଁ
ଏମିତି ପିଠାପଣା ସବୁ କରାହେଇଥିଲା ଆଉ ଆପଣଙ୍କ ପିଠ ପଣା କଣ କଣ ହେଇଥିଲା?
ଆମର ଆମର ଚକୁଳି ଆମେ କରିଥିଲୁ ମ ମୋ ମା ନଥିଲେ ଗାଁକୁ ପଳେଇଥିଲେ। ଏଁ ଆମକୁ ତ ଆସେନି ବି ପିଠା ପଣା ଆଉ ଆମେ ଖାଲି ଚକୁଳି କରିଦେଇଥିଲୁ ଇଟିଲି ଚକୁଳି।
ସିଆଡେ ସେତେ ପାଳନ କରାହଉନି ରଜ।
ଇଆଡେ ବହୁତ ବଢିଆ କରାହେଉଛି ମହୋତ୍ସବ ପଡେ। ଦିଟା ଯାଗାରେ ମହୋତ୍ସବ ପଡେ ପୁଣି ଦୋଳି ଫୋଳି ମାନେ ଛ ସାତ ସାତ ପ୍ରକାର ଦୋଳି ଲାଗିବ? ସେଠୁ ଝିଅମାନେ ସଜ ହେଇକିନା ଆ ସବୁ ମହୋତ୍ସବରେ ସବୁ ଭାଗ ନେବେ। ସବୁ ଡ୍ୟାନ୍ସ ନାଚ ଗୀତ ଖେଳ ହବ। ହଁ ପ୍ରାଇଜ ବି ସେତେବେଳେ ହଁ ଏମିତି ସବୁ।
ଆଉ ପ୍ରତିଯୋଗିତା ହୁଏ ସେଠି।
ହଁ।
ଅହ ହ ହ।
ବଢିଆ ହେଇଛି।
କମ ପାଳନ ଏ ବାକି ଅନ୍ୟ ପର୍ବପର୍ବାଣି ଟିକେ ଭଲ ହୁଏ ଆଉ
ହୁଁ ହୁଁ।
ସେଇଠି କଣ ଆଉ ପର୍ବପର୍ବାଣି ମାନେ କଣ ଆଉ ଅ ହଉଛି?
ଇଆଡେ ସବୁ ମାନେ ବାର ମାସ ତେର ପର୍ବ ଯେମତି ସବୁ ପ୍ରକାର ଏଇଠି ପାଳନ କରାହେଉଛି।
ଅହ ହଁ।
ସବୁ ପର୍ବପର୍ବାଣି।
ଆପଣ କଣ ଢେଙ୍କାନାଳ?
ମୁଁ ଢେଙ୍କାନାଳ ଭୁବନ।
ଢେଙ୍କାନାଳ ହ ହଁ ହୁଁ।
ଢେଙ୍କାନାଲ୍
ଆଉ ମନ୍ଦିର କଣ ଅଛି ସବୁ ସିଆଡେ କଣ କଣ ମନ୍ଦିର ଅଛି ଆପଣଙ୍କ ଆଡେ?
ଆମର ଇଆଡେ ମନ୍ଦିର ଅ ସବୁଠୁ ମାନେ ବଡ ମନ୍ଦିର ହଉଛି ବୁଦ୍ଧେଶ୍ଵର ମନ୍ଦିର ଶିବଙ୍କର। ବୁଦ୍ଧେଶ୍ଵର ମନ୍ଦିର ସେଇଟା ଆଉ
ଆଜ୍ଞା।
ଆଉ ଏଠି ଆଉ ଯୋଉଟେ ମାଙ୍କ ମନ୍ଦିର ଅଛ ଅଛି ତିନଟା ଆ ଦକ୍ଷିଣ କାଳି ଆଉ ଏମିତି ଆଉ ଗୋଟେ ମନ୍ଦିର ଆଉ ଏବେ ଗୋଟେ ନୂଆ ମନ୍ଦିର ବି ହେଇଛି। କାଲୁନୀ ଠାକୁରଙ୍କ ମନ୍ଦିର।
ଆଜ୍ଞା ଆଜ୍ଞା।
ଏମତି ମନ୍ଦିର ଅଛି ସବୁ ବହୁତ୍ ପ୍ରକାର।
ଆଁ ହ ହ ଆଉ ରଥଯାତ୍ରା ସେଠି ହୁଏ ନା ନାଇଁ?
ହ ହଁ ଏଇଠି ଜଗନ୍ନାଥ ହଁ ଜଗନ୍ନାଥ ମନ୍ଦିର ଅଛି ଆଉ ରଥଯାତ୍ରା ବି ବହୁତ ବଢିଆରେ ହଏ। ତିନିଟା ରଥ ହୁଏ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତାଙ୍କର ରଥ ହୁଏ ବହୁତ ମାନେ ଭିଡ ବି ହୁଏ ରଥ ଟାଣନ୍ତି। ସମସ୍ତେ। ସୁଭଦ୍ରାଙ୍କ ରଥରେ ଖାଲି ମାନେ ଝିଅମାନେ ଟାଣିବେ ରଥ।
ହୁଁ ହୁଁ ହୁଁ।
ହୁଁ।
ଗୋଟେ ରଥ ନା ତିନିଟା ରଥ ହଉଛି?
ତିନିଟା ରଥ।
ତିନିଟା ହଉଛି।
ହଁ।
ହଁ ହେଲେ ଆପଣଙ୍କ ବଡ ବଡ ଯାତ୍ରା ହଉଛି ଆଉ।
ହଁ ଆମ ଭୁବନରେ ବଢିଆ
ଆମର ଏଠି ଆମର ଏଇଠି ଗୋଟେ ରଥ ରଖା ହଉଛି ଭଗବାନଙ୍କ ଜଗନ୍ନାଥଙ୍କ ରହୁଛନ୍ତି। ଆଉ ଏଇଠି ସମସ୍ତେ ମିଶିକି ଟାଣନ୍ତି ଯେହେତୁ ଗୋଟେ ରଥ ନା ତ ପୁରୁଷ ସ୍ତ୍ରୀ ସବୁ ମିଶିକି ଟାଣୁଛନ୍ତି ଆଉ।
ହଁ।
ଆଉ ମନ୍ଦିର ଆଡେ ଯାଉଛନ୍ତି?
ହଁ ଯାଉଛୁ ଏମତି ଏଇ ଜଗନ୍ନାଥ ଠାକୁର ଜଗନ୍ନାଥ ଯେତେବେଳେ ଡୋରି ଲାଗି ପାଖରେ ହେଇକିନା ବି ଆମେ ଯାଇପାରୁନୁ ମାନେ ଏତେ ବି
ଏ ହେ ହେ ସମୟ ବାହାର କରିକି ଯିବେ ନା ଆଉ
ଠାକୁରଙ୍କ ଯେତେବେଳେ ଇଚ୍ଛା ସେ ଡାକିବେ। ଚାହିଁଲେ ବି ଆମେ ଯାଇପାରୁ ସେଇପଟେ ଯିବା ଆସିବା କରୁଥିବୁ ହେଲେ ଭିତରକୁ ଯାଇ ପାରୁନଥିବୁ।
ନା ନା ଆପଣ ଚେଷ୍ଟା କଲେ ହବ ଆଉ ଆପଣ ଯିବି ବୋଲି କହିଲେ କଣ ପାଇଁ ହବନି ଆପଣ ଟିକେ ଦବି ଯାଉଛନ୍ତି ଆଉ।
ହୁଁ। ନାଇଁ ମୋର ଭାରି ବହୁତ ଇଛା ମୋର ମୋର ଭାରି ଇଚ୍ଛା ପୁରୀ ଯିବା ପାଇଁ। ହେଲେ ଯାଇବା
କେତେବେଳେ ମନ କରନ୍ତୁ ଫ୍ରିରେ ଆଗ ପାଦ ବଢାନ୍ତୁ ବଢେଇଲେ ନେବେ ନା ଆଉ।
ହୁଁ। ହୁଁ।
କେବେ ଯାଆନ୍ତୁ ପୁରୀ ବଢିଆ ବହୁତ ବଢିଆ ଦେଖିବା ଦର୍ଶନ ଆ ଟିକେ ବେ ଗହଳି ପ୍ରବଳ ରହୁଛି। ଆଉ ରାତି କି ଭଲ ଦର୍ଶନ ହଉଛି ଯେମିତି ବା ଘଣ୍ଟେ ବାରଟାରେ ଯେହେତୁ ଭଗବାନଙ୍କର ଉଁ ବଡ ସିଂହାର ବେଶ ହଉଛି ତ ବଢିଆ ଭଲ ରହୁ ରାତିରେ ଆଉ ଦିନରେ ଆଜ୍ଞା
ହୁଁ।
ଦିନରେ ବହୁତ ଭିଡ ଯେମିତି ଚାରୁ ତିନି ଘଣ୍ଟା ଚାରି ଘଣ୍ଟା ଆପଣଙ୍କୁ ଜଗିବା ପଡିବ ବାହାରେ ଆଉ ରାତିରେ ଆପଣଙ୍କୁ ଫ୍ରିରେ ଦର୍ଶନ ହଉଛି ଯେହେତୁ ରାତି ତମେ ରହିବାର ଅଛି ସେ ପୁରୀ ରେ ଆଉ।
ହଁ। ଗଲେ ପୁଣି ରହିଲେ ବି ମାନେ ରହିବାକୁ ପଡିବ ଆଉ ଏମିତି ଯିବୁ ହୁଁ ମୁଁ କେବେ ବି ଯାଇନି କି ଦେଖିନି ପୁରୀ ମନ୍ଦିର ଯାହା ମୋବାଇଲ ରେ ଯାହା ଯେତିକି ଦେଖିଲି ହୁଁ
ହଁ ହଁ ହଁ ନା ନାଇଁ କେତେବେଳେ ଫ୍ୟାମିଲି ସହିତ ଯାଆନ୍ତୁ ଆମେ ମନ୍ଦିର ଆଡ଼କୁ ବଢିଆ ଜାଗା ଅଛି। ପାଖପୁଖା ମଧ୍ୟ ଯେମିତି ଆମର କୋଣାର୍କ ଆଉ ଭୁବନେ ଶ୍ୱର ମଧ୍ୟ ବହୁତ ଗୁଡିଏ ରହୁଛି। ଆମର କଣ ରହୁଛି? ଆମର ତ ମନ୍ଦିର ମାଳିନୀ ଜାଗା ସେଇଟା ଆମର ଭୁବନେଶ୍ୱର। ଧଉଳି ଆ ବହୁତ ଗୁଡେ ଜାଗା ଅଛି ଚନ୍ଦ୍ରଭାଗା ଦେଇ ଦର୍ଶନ କରିବେ ଦୁଇ ରୁ ତିନି ଦିନ ରହିଲେ ଏଠି ଦର୍ଶନ କରିପାରିବେ ସବୁଆଡେ ଆଉ।
ହଁ ଏଇ ଛୁ ଟି ଟିକେ ହେଲେ ଯାଆନ୍ତୁ ଯିବୁ ଯିବୁ ବୋଲି ଯାଇପା
ହଁ
ଆଉ ଆପଣଙ୍କର ସେଆଡେ କଣ ମାନେ
ଆମର ଇଆଡ଼େ ରଥଯାତ୍ରା ହବ ନା ଦେବସ୍ନାନ ପୂର୍ଣ୍ଣିମା ଗଲା। ଆଉ ରଥଯାତ୍ରା ହବ ଆଉ, ଆମରି ଆଡେ କେବେ ଆସନ୍ତୁ ବୁଲି ଆଉ।
ହୁଁ ଜାଗାଟା କଣ ଗ କୋଉଠି?
ଗଜପତି ମୋହନା।
ହଁ ଶୁଣିଚି।
ହଁ ଆଉ ଆମରି ଇଆଡେଲ୍ ବହୁତ୍ ଗୁଡିଏ ଜାଗା ଅଛି।
କଟକ ଏଲ୍, କଟକ ଲାଇନ୍
ନାଇଁ ନାଇଁ କଟକ ଲାଇନ୍ କିିନି ଆମରି ଆଡେ ଗଜପତି ମୋହନ ଏଇ ଲାଇନ୍ ରହିଲା ଯେମ୍ତି ରାୟଗଡା ନବରଙ୍ଗପୁରୁ ଏ ସାଇଟ୍ ଲାଇନ୍ ରହିଲା। ହୁଁ ଆଉ କଣ?
ହଁ ଯିବା ଆଉ
ବାହାରେ ଛୁଟିରେ ଦେଖି ବାହାରିଆ କଥା ଆଉ।
ହଁ।
ଛୁଟି ତ ସଇଲା।
ହଁ ଏବେ ସବୁ ଖୁଲା ହେଇଗଲା ଆଉ ସ୍କୁଲ୍ ଫିଟିଗଲା ଆଉ।
ହୁଁ ଆଜ୍ଞା।
ଆଉ କଣ କୁଅନ୍ତୁ।
ଆଉ ଆପଣଙ୍କ ବାରିରେ କଣ ଚାଷବାସ ଲଗେଇଚନ୍ତି?
ନାଇଁ ଆମର ବାରିପଟେ ତ ଚାଷ ଆମର ସେ ନାହିଁ, ଆମର ଯେହେତୁ ଆମର ଦୁ ଖାନ ତ ଆମର ଚାଷ ସେମ୍ତି କିଛି ନାହିଁ, ମୋ ମା ର ଯେମିତି ଚାଷ କରନ୍ତି। ଏଇଟି ଚାଷ ଯେହେତୁ ମୋହନା ସବୁଦିନେ ବିଜନେସ୍ ଉପରେ ଡିପେଣ୍ଡ କରୁଚି ଏଇଟି।
ଆପଣ କଣ କରନ୍ତି?
ମୋ ହ ମନେ ସ୍ଵାମୀ ତାଙ୍କେ ଦୋଖାନ କରିଚନ୍ତି ବିଜନେସ୍ ଚାଲ୍ଚି ଆଉ।
ଆଜ୍ଞା।
ଆଉ କଣ କୁହନ୍ତୁ, ଆପଣଙ୍କ ଘରେ କଣ କରୁଚତି? କଣ କରୁଚତି ଆପଣଙ୍କ
ଉଁ ମୋ ବାପା?
ହଁ-ହଁ।
ସିଏ ଅଛନ୍ତି ଏ ଫରେଷ୍ଟ ଅଫିସ୍ ରେ ଏଲି ଷ୍ଟାପ୍ ଅଛନ୍ତି, ଆଉ ମା ତ ହାଉସ୍ ୱାଇଫ୍ ଆଉ।
ହାଉସ୍ ୱାଇଫ୍ ଆଉ।
ହଁ।
ହଁ-ହଁ।
ଆମ ଘରଟା ଆମ ଘର ହଉଛି କଟକ, ଆମେ ଏଠି ବାପା ଚାକି କଲେ ଏଇଠି ରହିଛୁ ସବୁ।
ଓ ଭୋବନ ଆପଣଙ୍କର ଗାଁ?
ଗାଁ ଟା ଆମର ହଉଚି କଟକ। ଭୁବନ ହଉଚି ଆମେ ଏଇଠି ବାପା ଚାକିରି କରିଚନ୍ତି ବୋଲି ଏଇଠି ରହିଚୁ। ହୁଁ। ଛୋଟବେଳୁ ରହିଯାଇଚୁ ବୋଲି ଗାଁ ଭଳିଆ ହେଇଯାଇଚି ଆମର ଏଠି ଆଉ।
ଅଁ ହଁ ହେଲା ପଢାପଢି ଯୋଉଠି ଚାକିରି ତାକୁ ଧରି ରହିଯାଉଚନ୍ତି ସେଠି ଆଉ।
ହଁ ସେମ୍ତି ପର୍ବପର୍ବାଣୀ ଯଦି କିଛି ଯଦି ଭଲ ମନ୍ଦ ହେଲା ଆମେ ଏନ୍ତି ଗାଁକୁୁ ଯାଉ।
ହଁ-ହଁ ବୁଝିଲି ଆଜ୍ଞା ହଉ। ମୋ ମୋର ଗୋଟେ କାମ ଅଛି ମୁଁ ଆପଣଙ୍କୁ ଟିକେ ପରେ କଲ କରିଇ ପଛରେ। ହଉ ଠିକ ଅଛି।
ହଉ ହଉ ରଖୁଛି।